ହାଲୋ ହଁ କହ। ଯା ହଉ ହେଲା ମୁଁ କଲି କାହିଁ ହେଲାନି ଦି ଥର କଲି ହେଲାନି।
ମୁଁ ବା ତତେ ଦି ଥର କରି ସାଇଲିଣୀ।
ହଉନି ତ ତୁ ମୁଁ ଯେତେବେଳେ କରିବି ତୁ ତୋର ଉଠେଇବୁନି ଆଉ କେମିତି ହବ।
ଆଉ ଆଜି ଛାତ ପଡିଚି ଆଜି କଣ କରିମି ଏଇନା ଏ ସକାଳୁ ଏଇନା କାମ ଥିଲେ ଏଇନା ଆସିକି ବିଲଟାରେ ବସିକି ସାଙ୍ଗଟାରୁ ହସ୍ପଟ ଆଣି ଦେଖୁଛି।
ଓହୋ ତମର ଆଜି ଛାତ ପଡୁଥିଲା କି ଘର।
ହଁ ହଁ ଗୋଟେ ଡ୍ରାଫଟା ବାହାରିଥିଲା ସେଟାକୁ।
ଅ ହୋ। ନା ମୁଁ ତ କିଛି ଦିନ ହବ ଯାଉନି ଆଉ ମୋର ଏମିତି କାମ ପଡିି ଯାଉଚି। ବ୍ରତଘର ବ୍ରତଘର ପଳେଇଥିଲି ଆଉ ସେ ପୁଅର ଥିଲା। ସେଠିକି ପଳେଇଥିଲି ପୁଣି ଆସିକି ଆମ କଲେଜରେ ସାର୍ଟିଫିକେଟ ମିଳୁଥିଲା ସେଠିକି ପଳେଇ ଏମିତି ଚାରିଆଡେ ପଳଉଛି କାମ ପଡୁଛି ମୁଁ ଆଉ ଯାଇପାରୁନି କମ୍ପୁଟର।
ଆ ମୁଁ ବି ଆଜି ପାଞ୍ଚ ଦିନି ହେଲା ଯାଉନି।
ମୁଁ ବି ସେଇ ସାର ତ ପାଟି ଗଲେଣି ତାପରେ ଏଗୁୁରା ବି କଣ ଗ୍ରୁପରେ। ନା ଫା ଲେଖିକି ଦେଲେଣି ମୁଁ ତ ଯାଇପାରୁିନି କଣ କରିବି। ଏତେ ଭଲ ସେ ଶୁଣିନି ଆଉ କାଳେ ଅଳ୍ପ ଦିନ ଯିବା ସେଠିକି।
ଆ ପାଞ୍ଚ ଛଅ ଦିନ ହେଲା ଯିବା ସାରଙ୍କ ଦିଟା ଦିନ ଡାକିଲା ସେ। ମାନେ ଆମର ସେଟି ସେ ଦି ଚାର ଦିନ ଟା କ୍ଲାସ।
ଆଉ ତାପରେ ଆଉ ଯିବାନି ନା।
ନା। ହଁ ବାପା ବାଲାନ୍ସ ପକଉନାହାନ୍ତି କହିଲେ ତୁ କମ୍ପୁଟର ଯାଉନୁ ବାଲାନ୍ସ କାଇଁ ପକେଇବି
ତୁ ପଳଉନୁ ପଳେଇଲେ ତର ଏଇଆ ବାଲାନ୍ସଟେ ପଡିିଯିବ।
ମୁଁ ବା ଦି ତିନି ଦିନ ହେଲାଣି ଘରେ କାମ ହଉଜି।
ଓହୋ। ଖାଇଥିଲୁ କଣ?
ଏ ପାଞ୍ଚଟା ବେଳେ ଗାଧେଇକି ଖାଇଥିଲି। ଏ ପନିର ହେଇଥିଲା ଭାତ, ଡାଲି, ପନିରି। ସକାଳୁ କାମ କଲି ରାତି ପାଞ୍ଚଟାରୁୁ ଏଇନା ସଇଲା। ହାଲୋ। ହାଲୋ। ହାଲୋ।